ନମସ୍କାର ମାଡମ୍।
ଆଜ୍ଞା ଆଜ୍ଞା ଆପଣ କଣ ବ୍ୟସ୍ତ ଥିଲେ ବୋଧେ ଏବେ?
ନାଁ ନାଁ ମ୍ୟାଡାମ ଏମିତି ଜଷ୍ଟ ଖାଇକି ବସିଥିଲି। ଆପଣ କଁ କରୁଛନ୍ତି?
ଆ ମୁଁ ଜଣେ ବନ୍ଧୁଙ୍କ ସହିତ କଥା ହୋଉଥିଲି। ଆଉ ଆପଣ ମାଡାମ ଆଜି ରଜରେ କୁଆଡ଼େ ଯାଇନାହାନ୍ତି ବୁଲିବା ପାଇଁ ବାହାରୁକୁ?
ମାଡାମ ନାଁ ଆଜି ତ ରଜ ପାଗ ତ ଏବେ ଦେଇଚି କିନ୍ତୁ ଅ ବର୍ଷା ସିନା ରଜ ପାଗ ଦେଇଚି ସିନା ତ ଥାପି ଟିକେ ଗୁଳୁ ଗୁଳି ଲାଗୁଚି ତ ଏଇ ଖରା ବେଳେ ଆଉ କୁଆଡ଼େ ଯାଇ ହେଲାନେଇ ତ ସବ ସନ୍ଧ୍ୟା ବେଳୁ କିଛି ଆମର ସଂଧ୍ୟା ବେଳୁକୁ ଯୋଉ ରଜ ମହୋତ୍ସବ ପଡ଼ୁଚି। ସନ୍ଧ୍ୟା ବେଳୁକୁ ଯିବୁ ସେଠ
ଆଉ ମାଡାମ ଆପଣଙ୍କ ଯୋଉ କହିଲେ କି ରଜ ମହୋତ୍ସବ ପଡୁଚି ବୁଲିବାକ କୁ ଯିବାକୁ ଯିବେ। ସେଠି କଣ ଦୋଳି ହେରିକା ଲାଗିଚି ଆପଣଙ୍କର? ନାଁ ନାଇଁ ଦୋଳି କଣ ଦୋଳି କଣ ପଟା ଦୋଳି ଲାଗେ ନାଁ କଣ କି ଦୋଳି ଲାଗେ ଆପ
ଆଜ୍ଞା ରଜର ତ ମେନେ। ପଟା ଦୋଳି ବାକି ଅଲଗା ଯୋଉ ଦୋଳି।
ଯୋଉ ପଟା ଦଳି ଲାଗେ କହିଲେ ସେଟା କଣ ରସି ଆଉ ବା ଯୋଉଟା ଆପଣ ଦୋଉଡି ବି କହିପାରିବେ ଆଉ ବାଁଉଶ- ଶ ପଟା ଦେଇକି ଲାଗେ ନା କଣ? କେମିତି ଲାଗେ ଅପ୍
ଆଜ୍ଞା -ଆଜ୍ଞା ଯୋଉ ଦିପଟେ ବାଉଁଶ। ଥାଏ ଉପ- ଉପରେ ବି ବାଉଁଶ ଥାଏ ତ ସେଇ। ରସି ରେ ପଟାତ ତାପରେ ରସି ଦିଟ ଦି ପଟ ବାହାର ହେଇ
ଆଜ୍ଞା ଆଉ ମ୍ୟାଡାମ ଆପଣ ପଟା ଦୋଳି ଆପଣ ଖେଳନ୍ତି।
ଆଜ୍ଞା ଆଜ୍ଞା।
କହିଲେ ଯେତେବେଳେ ଖେଳନ୍ତି ପଟାଦଳି ଆପଣଙ୍କୁ ଡର ଲାଗେନି ମତେ କିନ୍ତୁ ବହୁତ ଡର ଲାଗେ କାହିଁକି କହିଲେ। ସେ ବିଶେଷ କରି ପଟା ଦୋଳି ଟା ନା। ବଡ ବଡ ଗଛରେ ଲାଗିଥାଏ ଯେମତିି ଆପଣ କୁହନ୍ତୁ ଓସ୍ତ ଗଛ ହେଲା, ଆମ୍ବ ଗଛ ହେଲା, ମାନେ ଭାଇତ ସବୁ ଉଚା ଉଚା ଗଛରେ ଲାଗିଥାଏ ହେଲା କି। ଆଉ ବି ଡର ଲାଗେ କଣ କହିଲେ ଆମ। ପଟରେ ଅଛି ଯୋଉମାନେ ପଟା ଦୋଳି ଖେଳନ୍ତି ଜଣେ ଜଣ। ଜଣେ ବସିଥିବେ ଜଣେ ଜଣେ ଠିଆ ହେଇଥିବେ ହେଲା କି ତ ଦୋଳି ଖେଳିଲା ବେଳେ ମତେ ଲାଗେ କି ଯଦି ମୁଁ ବସିଥିବି ମତେ। ମତେ ଲାଗେ ମୁଁ ଖସିକି ତଳପଟେ ପଡିଯିବି। ଥିଲା ସେଥିପାଇଁ ମୁଁ କେବେ ପଟା ଦୋଳି ଖେଳିବାକୁ। ମାନେ ଯଦି ଚଢିବି ଏକା ଚଢିବି ବା ଟିକେ ଟିକେ ଖେଳିଦେଲି ପୁଣି ଓହ୍ଲେଇ ପଡିବି ହେଲା କି ଏମିତି ଆଉ ମ୍ୟାଡାମ ଆପଣ ଯେତେବେଳେ ଦୋଳି ଖେଳ ଯୋଉ ରଜ ଦୋଳି ଗା ମାନେ ଖେଳିଲା ବେଳେ ଝିଅ ମାନେ ଉଁ ରଜ ଗୀତ ଗାଇ ଥାନ୍ତି ଆପଣ ଗୀ ତ ଗାଆନ୍ତି ନା ନାହିଁ? ଭଲ ଲାଗେ
ମ୍ୟାଡାମ ତ ସେଇ ଗାଁ ରେ ଥିଲା ବଳେ ହିଁ ସେମିତି କିଛି ହେଇଯାଇ ତ ସାଙ୍ଗମାନଙ୍କ ସହ ମିଶି କିଛି ସେ ହେଇଯାଏ କିନ୍ତୁ ଏଠି ତ ସେମିତି ନାହିଁ ନା ତ ଏଇଠି ସେମିତି ନାହିଁ ବାହର ରହୁଛୁ ଯେହେତୁ ଏଠୁ ସେମତି ନାଇଁ ଖାଲି ହେଇ ଯାଉଚି ଆଜ୍ଞା କିନ୍ତୁ ଆମର ଯୋଉ ରଜରେ ଆଜ୍ଞା କିନ୍ତୁ ରଜରେ ତ ରଜମଉସୀ ବି ତ ଏଇ ଦୋଳି ପଡିଚି ତ ସେଇ ଉଠ ଯାଇକି ହି ଖାଲି ଦୋଳି
ଆଉ ମ୍ୟାଡାାମ ଆପଣ କହିଲେ କି ଯୋଉ ରଜ ମହୋତ୍ସବ ଅଛି ଦୋଳି ପଡିଚି ସେଠି ଯୋଉ ପ୍ରତିଯୋଗିତା ହୁଏ ସବୁ ଲୋକ ମାନେ ପିଲାମାନେ ଯୋଉ ଭାଗ ନିଅନ୍ତି ଉ ପ୍ରତିଯୋଗୀ ମାନେ କୁହନ୍ତୁ ଯେମିତିକି ନାଚ ହେଲା ଗୀତ ହେଲା ବା କିଛି ଏମିତି ରଜ ଉ ଉପରେ ପ୍ରଶ୍ନ ଅ ହୁଁ ପଚରା ଯାଏ ଆପଣଙ୍କ ଆଡ଼େ ସେ ସେମିତି କିଛି ସେସବୁ ହୁଏ କି ନା ହୁଏନି ସେ ସବୁ ଜିନି ନା ଖାଲି ଏମିତି ଦୋଳି ଲାଗେ?
ଆଜ୍ଞା ତ ଆମର ଏଠି ଯୋଉ କହିଲେ ରଜ ମହୋତ୍ସବ ତ ସେଠି ମୀନା ବଜାର ହେରିକା ପଡିଛି ରଜ ଦୋଳି ବି ପଡିଛି ଆଉ ବାକି ଯୋଉ ବଡ ବଡ ଦୋଳି ଥାଏ ରାମଦୋଳି, ବ୍ରେକ୍ ଡାନ୍ସ ହେରିକା
ଓହୋ ଆଉ ମିନାଦୋଳି ଆଉ ମୀନା ବଜାର ପଡିଛି ମାନେ ଆପଣ କହୁଛନ୍ତି ମାନେ ସେଠି ବହୁତ ଭିଡ ହଉଥିବେ ଲୋକମାନେେ ବହୁତ ଲୋକ ପାଖ ଆଖ ଲୋକ ଯାଉଥିବେ କାହିଁକିନା ମୀନା ବଜାର ତ ଖାଲି କୁହନ୍ତୁ ମାନେ ଖାଇବା ଜିନିଷ ନୁହେଁ ତ କିଣିବା ପାଇଁ ବି ବହୁତୁ ଜିନିଷ ପ୍ରକାର ଜି ମିଳେ ବିଶେଷ କରି ଛୋଟ ଛୁଆ ମାନଙ୍କୁ ଟିକେ ବେଶୀ ଖୁସି ଲାଗେ କାହିଁକି କହିଲେ ଯେତେବେଳେ ରଙ୍ଗୀନ ରଙ୍ଗୀନ ଜିନିଷ ସବୁ ଦେଖିଥାନ୍ତି। ଉ ବା ଖେଳନା ଯେମିତି ଆପଣଙ୍କ କୁହନ୍ତୁ ବା ଯଦି କିଛି ବି ଘର କରଣା ଜିନିଷ ବି ମିନା ବଜରେ ମିଳି ହେ ଆମର ଏପଟେ ହୁଏ କିନ୍ତୁ କଣ କହିଲେ ଏ ରଜ ଉତ୍ସବ ଯଉ ହୁଏ ମାନେ ଏମତି ଆପଣ ଯୋ କହିଲେ ଦୋଳି ଲାଗେ। ଏ ଝିଅ ମାନେ ସବୁ ଆ ଆସନ୍ତି ବା କିଛି କିଛି ଜାଗାରେ ଜାଣିଚନ୍ତି ମ୍ୟାଡାାମ ଯଉ ଗୀତ ବଜା ଯାଏ ବକ୍ସ କୁହନ୍ତୁ ଜଣେ ଜଣେ ପୁଅମାନେେ ଏ ଶାଢୀ ପିନ୍ଧନ୍ତି ଶାଢ଼ୀ ପିନ୍ଧିକି ମୁହଁ ଘୋଡେଇକି ମାନେ ଝିଅ ମାନଙ୍କର ବେସ ହେଇକି ହେଲା କିି ସେମାନେ ନାଚନ୍ତି। ଆଉ ବହୁତ ସେଥିରେ ମଜା ହେଇ ଥାଏ। ଆପଣଙ୍କଆଡେ ଆଉ କଣ କେମିତି
ଆମର ତ ସେଇଠି ସେମିତି କହିଲି ମୀନା ବଜାର ତ ଏଇଟା ପୁରା ବଡ ଏ ଦିଏ ନେଇ କିଏ ହେଇଚି ଉତ୍ସବ ଟା ତ। ତ ବହୁତ କିଛି ପଡୁଚି ସେଇଠି ଆଜ୍ଞା ଆଜ୍ଞା। ଆଜ୍ଞା ସେଇ ବାଲିଯାତ୍ରା ତ ବହୁତ ବଡ ଯେମିତି ନଦୀ ବାଲିରେ ହୋଇଥାଏ ବାଲିଯାତ୍ରା ତ ବହୁତ ବଡ ଏରିଆ ନେଇଥାଏ କିନ୍ତୁ ଏଇଠା ସେମତି ସେଇ ବଡ ଏରିଆ ବଡ ଏରିଆ ନେଇକି କି ଏମିତି ହେଇଥାଏ ତ ଆପଣ ଯଉ କହିଲେ ପ୍ରତିଯୋଗିତା ହେରିକା ହୁଏ କି ନାଇଁ? ତ ସେଇ ଅଞ୍ଚଳର ମାନେ ସେଇ ଅଞ୍ଚଳରେ ଯେତିକି ଲୋକ ଲୋକ ଥାନ୍ତି ସେ ଏରିଆରେ ଯେତ୍ ଲୋକ ତ ସେଇ ପିଲାମାନେ ହିଁ ଝିଅ ମାନେ ହିଁ ଆସିକି ଭାଗ ନେଇ
ଆଉ ମ୍ୟାଡାମ ଆପ ଯଉ ଭାଗ ଯଉ ନିଅନ୍ତି ସେତେବେଳେ ଯଉ ଦେଖନ୍ତି ଯୋଉ ପ୍ରଥମ ସ୍ଥାନ ଥାଏ କି ଦ୍ଵିତୀୟ ସ୍ଥାନ ଥାଏ ଧର ନାଚରେ ହଉ କି ଗୀତରେ ହଉ ବା ଝୋଟି ଚିତାରେ ହଉ। ବା ଏବେ ହଉଚି ବିଶେଷ କରି ଛୁଞ୍ଚି ସୂତାରେ ହଉ ଆ ବିଭିନ୍ନ ଯୋଉ ହଉଚି। ଶେଷବୁରେ ଆପଣଙ୍କର କିଛି ଯଉଟା କୁହନ୍ତି କି ଅର୍ଥ ରାଶି କିଛି ପୁରସ୍କାର ଭାବରେ ପୁରସ୍କୃତ ହୁଏ ନା ଖାଲି ଏମିତି ଏ ମାନେ ଥମ ଦ୍ୱିତୀୟ ଯାଇକି ଘୋଷଣା ଖାଲି କରାଯାଏ।
ନା ନା ଯେମିତି କହିଲ ପ୍ରତିଯୋଗିତା ହେଲେ ତ ପୁରସ୍କାର ର ନିହାତି ତ ଦରକାର।
ଆଜ୍ଞା ଆଜ୍ଞା। କାହିଁକି କହିଲେ ମ୍ୟାଡାମ ଯଦି ପୁର ପୁରସ୍କାର ଯଦି ନ ମିଳିବ ଯେ କୌଣସି ଝିଅ ହଉ ବା ଛୋଟ ଛୁଆ ହଅନ୍ ବଡ ଲୋକମାନେ ହୁଅନ୍ତୁ ଭାଗ ନବା ଯଦି ଆମକୁ ଯଦି କିଛି ନ ମିଳିବ ତାର ମାନେ ଗୋଟେ ପୁରସ୍କାର ଗୋଟେ ସାର୍ଟିଫିକେଟ ହେଇଥାଉ ବା ଆପଣ କ କ ଗୋଟେ କପ ବା ସେଟା ପଇସା ଆକାରରେ ବି ମଧ୍ୟ ପ୍ରାପ୍ତି ହଉ ଯାହାବି ଗୋଟେ ମିଳିଲେ ଟିକେ ଖୁସି ଲାଗେ ତ ଅନ୍ୟ ମାନେ ସେଥିରେ ସମସ୍ତେ ଭାଗ ନେବା ପାଇଁ ଇଚ୍ଛା ପ୍ରକାଶ କରନ୍ତି ସେ ବି ବିଷୟ ରେ ହେଲା କି ମା ଆଉ ଗୋଟେ କଥା ମା ଯୋଉ ରଜରେ ଆପଣ ଯୋଉ ଡ୍ରେସ କିଣିଲେ ଆପଣ କଣ ପାଖରେ ଯାଇକି କୋଉଠୁ ବଜାର କିଣିଲେ ନା ଯାଇକି ଆପଣ ଅନଲାଇନ ରୁ ଡ୍ରେସ୍ ହଉ ଶାଢୀ ହଉ ଯାହାବି ଆପଣ କିଣିଛନ୍ତି କୋଉଥିରେ ଆପଣ କିଣିଲେ ରଜ ପାଇଁ
ଆଜ୍ଞା ତ ମ୍ୟାଡାମ ରଜ ପୂର୍ବରୁ ତ ଯୋଉ ଭଳି ଖରା ହଉଥିଲା କୁହନ୍ତୁନି ତ ସେଇ ତ ଖରାରେ ତ ବାହାରକୁ ଯାଇ ହବନି କି ଗଲେ ଅଧିକ ଟାଇମ ଅଯଥା ରେ ଲସ୍ ହବ।
ଆପଣଙ୍କ ଆଡେ ମାଡାମ୍ ବୋଧେ ବର୍ଷା ଆସିଲାଣି ନାଇ କି ବର୍ଷା ବୋଧେ ଉଠେଇଛି ପବନ ବି ଦଉ
ଆଜ୍ଞା ଆଜ୍ଞା ଆଜ୍ଞା ବର୍ଷା ଉଠେନି କିନ୍ତୁ ସେମିତି ହିଁ ପାଗ କରିଛି ଯାହା ପବନ ହଉଛି।
ରଜ ପାଗ ହୁଏ। ନରମ ପାଗ ହେଇଥାଏ ସେମିତି ଆପଣଙ୍କ ଆଡେ ହଉଛି ନାଇଁ ଆଜ୍ଞା ଆଜ୍ଞା କୁହନ୍ତୁ ଆଉ ମ୍ୟାଡ଼ାମ ଇ ରଜରେ ପିଠା କଣ ଆପଣ ଖାଇଛନ୍ତି ମୁଁ ତ ପୋଡ ପିଠା ଆମ ଘରେ ହେଇଛି ପୋଡ ପିଠା ହେଇଛି ଆପଣ କାକେରା କୁହନ୍ତୁ ବା ଆରିଶା ପିଠା ସମ ଟିକେ ବିଭିନ୍ନ ପ୍ରକାରର ପିଠା ହେଇଥାଏ ଆପଣଙ୍କ ଘରେ ଆଜି ରଜରେ କଣ ପିଠା ହେଇଛି
ଆମର ଆଜି ପୋଡପିଠା ହେଇି ଆଉ ଚକୁଳି ପିଠା ହେଇଛି ଆଉ ବାକି ରାତିକି ମମି କହି ଥିଲା କି କରିବ ଇଟିଲି କରିବ
ଆଜ୍ଞା ଆଜ୍ଞା ମ୍ୟାଡାାମ ଆପଣ ଯୋଉ କହିଲେ କି ପୋ ପୋ ପୋଡ ପିଠା କହିଲେ ଚକୁଳି ପିଠା ଆମ ଘରେ ବି ଚ୍ ଚକୁଳି ପିଠା ହେଇଛି କାହିଁକି କହିଲେ ଆମେ ଟିକେ ପିଠା ଯୋଉ ପୋଡ଼ ପିଠା କୁହନ୍ତୁ ବା ମୁହାଣ୍ଡି ପିଠା କୁହନ୍ତୁ ସେଥିରେ ଟିକେ ପୁର ଭାଗ ଦିଆ ହେଉଛି ଯିଏ ଟିକେ କଣ କି ପୁରଟା ନ ଖାଇବ ବା ଟିକେ ତରକାରୀ ଲଗେଇି ଖାଇବ ଚ
ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା ତ ତ ଭାତ ରାତିରେ ଖାଆନ୍ତିନି ସେ ସେଥିପାଇଁ ମମି କହିଲା ଆଉ ବାକି ଇଟିଲି ହେରିକା ହବ ଯେତ୍ ସେତେବେଳେ ତ ରାତିକି ହବ ତ ଆଉ ଯୋଉ ଦେଖିଥିବେ ଆଉ ପିଠା ଯେତେବେଳେ ପର୍ବପର୍ବାଣି ହେଇଥାଏ କି ପି ପିଠା ହେଇଥାଏ ତ ସେତେବେଳେ ଭାତ ଖାଇବାକୁ ବି ଇଚ୍ଛା ହେଇ ନଥାଏ ମୁଁ ତ ଏ ଯାଏ ବି ଭାତ ଖାଇନି ସେ ପିଠା ଖାଇକି ହିଁ ରହିଯାଇ ଭୋକ ହ ଟୋଟାଲ ହଉନି
ହେଟା କାହିଁ କି ଖାଇଲେ ମୋ ହେଲା ମୁଁ ସେ ସେଥିପାଇଁ କଣ କଲେ ପିଠା ଖାଇବାକୁ ତ ଡରେ ବାକି ଲୋଭ ତ ହେଇଥାଏ ସମସ୍ତଙ୍କର ଖାଇବା ପାଇଁ ସୋ ଗୋଟେ ଦିନ ହେଇଛି। କାହିଁକି ନା ବିଭିନ୍ନ ପ୍ରକାର ପିଠା ତ ଖାଇବାକୁ ମିଳେ ଓଷା ପର୍ବପର୍ବାଣି ରେ ଆପଣ କହିପାରିବେ କିନ୍ତୁ। କିଛି ଗୋଟେ ଖାଇଦଲେ ପି ପୁଣି କିନ୍ତୁ କିଛି ମାନେ ଲୋକମାନୋନ ଆପଣ କହିଲେ ଭା ତ ଖାଇବାକୁ ଇଚ୍ଛା ହେଇନଥାଏ ମୁଁ କିନ୍ତୁ ଦିନ ଯାକ ପିଠା ଖାଇକି ରହିପାରେନି ଗ୍ୟାସ ତ ହୁଏ ମୁଁ କିନ୍ତୁ ଯାହାହଲେବି ମଧ୍ୟାହ୍ନ ଭୋଜନରେ ଭା ତ ଦୁଇଟା ଖାଇବାକୁ ପସନ୍ଦ କରେ।
ଆଜ୍ଞା ଅରୁଆ ଯେହେତୁ ତ ଆଜ୍ଞା।
ଖାଇବାର କହିଲେ ଆଜି ତ ରବିବାର ଥିଲା ଯେହେତୁ ପ୍ରଥମ ରଜ ଆପଣଙ୍କ ଘରେ ଆଜି କଣ ଆମିଷ ନା ନିରାମିଷ ଆପଣ ଖାଇ
ଆଜ୍ଞା ଆଜ୍ଞା ଆମିଷ ହେଇଚି। ତ ଆମର ଚିକେନ ଆଜି ହେଇଚି। ଆପଣଙ୍କର କଣ ହେଇଛି ଆମିଷ ନା ନିରାମିଷ?
ଷ ହେଇଥିଲା ମୁଁ ଟିକେ ଘରେ ମାନେ ଆଜି ଚୁନା ମାଛ ତ ଖାଏନି। କିନ୍ତୁ ମତେ ଯେହେତୁ ଡାକ୍ତର କହିଛନ୍ତି। ଗାଁକୁ ଆସି ଥିଲା ମିଳୁନି ନା ସେ ଜିନିଷ ଟା ଟିକେ ସବୁ ବେଳେ ମିଳୁନି। ମାନେ ମ ଟନ ହେଇଥିଲା ତା ସହି ତ ସେଇଟା ଟିକେ ଦେଖିଲେ ଗାଁକୁ ଆସିଛି। ତ ରଖିଦେଲେ ହେଲା କି ଆଉ ଗାଁ ରେ ଆମର ଜାନୁ ନଈଟା ଅଛି ଗୋଟେ ମାନେ ଭାବ ଛୋଟ ନଈ ଟିକେ କେନାଲ ଭଳିଆ ଆପଣ କହିବେ। ସେ ନଈରେ ନା ସିଏ ଗୋଟେ କଣ ଔଷଧ ଘରେ ପକେଇ ଦେଇ କି କଣ କିଛି ପଡିଛି। ଯାହା ଦ୍ଵାରା କି ମାଛ ଗୁଡା ସବୁ ମରିକି ଭାସୁଛନ୍ତି। ଆଉ ପାଣି ଗୁରା ନା ପୁରା କଳା ହେଇଯାଇଛି। ଦଳ ଗୁରା ସେଇ ଜାଗାରେ ମାନେ କୁହନ୍ତୁ ଯେମିତି ଦଳ ତ ନଈରେ ରହିବା କଥା ନୁହୁଁ। ହେଟା କେନାଲ ଟାଇପ ର ଯେହେତୁ ଦଳ ପୁରା ଗୋଟେ ଜାଗାରେ ସବୁ କହିବେ ମାନେ ସ୍ଥି ଆଉ ପାଣି ସବୁ କଳା ଦେଖା ଯାଉଛି। ଯେହେତୁ ମାଛ ମରିଛି। ଯେତେ ସେ ମାଛ କଣ କହିଲେ ଭାସିଲେ ମଧ୍ୟ ଲୋକମାନେ କିନ୍ତୁ ସେ ସବୁ ଖାଇବାକୁ ଘୃଣା ପାଉଛନ୍ତି ହେଲା କି। ସେଥିପାଇଁ ଯେହେତୁ ରଜ ହେଲେ ବି ଆମ ଘ। ଙ୍କ ଘରେ ମଟନ୍ ଚିକେନ ମାଛ ଏସବୁ ବି ହଉଛି। ଏବେ ଟିକେ ଡାକ୍ତର ଯେହେତୁ କହିଛନ୍ତି। ଖାଇବା ପାଇଁ ଗାଁକୁ ଆସି। ଥିଲା। ସେଥିପାଇଁ ଚୁନା ମାଛ ଦିଟା ରଖିକି।
ଆଜ୍ଞା ତ ଏଇଥର ବି ରଜ ଟା ଆଜ୍ଞା ତ ଏଇଥର ତ ରଜଟା ହ ବଢିଆ ଦିନରେ ପଡିଛି। ପୁରା ର ର ବାରେ ପଡିଛି ତ ପ୍ରାୟ ବି ଭୋଜି ଭୋଜି ବି କରିବାକୁ ବହୁତ। ସୁବିଧା।
ହଁ ସାଙ୍ଗସାଥି ମାନେ ଏ ଯେତିକି ଆପଣ ଆମ କୁହନ୍ତୁ ଆମର ଯେ ଯେତେବେଳେ ମୁଁ ଘରେ ଥି-ଥିଲି। ସେତେବେଳେ କଣ କରନ୍ତି କହିଲେ ଆମର ସବୁ ବଡ ଭଉଣୀ ମାନେ ଭାଇମାନେ। ଆମେ ମିଶିକି ଆମର ଗୋଟେ ଆମ୍ବ ବାରିକ ଅଛି। ବଡ ବାରି ହେଲା ଟିକେ ବଡ। ଖୋଲା ମେଲା ଜାଗାରେ। ଆପଣ କୁହନ୍ତୁ ଯେକୌଣସି ଗୋଟେ ଭୋଜି କରିବେ। ଏଁ ସେଠି କଣ ସମସ୍ ସେ ଏକା ସାଙ୍ଗରେ ଯଉଟା କି ଏକତ୍ରିତ କୁହନ୍ତୁ। ଏକାଠି ବା ଏକାଠି ହେବେ। ଟିକେ ଖାଇବାକୁ ଭଲ ଲାଗେ ଆମର ଯୋଉ ଜେଜେ ଜେଜେ ବାପା ମାନେ ରହିଲେ ଘର ଚାରି ପାଞ୍ଚ ଭାଇ ମାନେ ତାଙ୍କର ନାତି ନାତୁଣୀ ମାନେ ମାନେ ପୁଅ ପୁତୁରା ଝେରି ମାନେ କୁହନ୍ତୁ ବହୁତ ବଡ ପରିବାର ମିିଶିକି ବା ଯୋଉଟା କି ଆପଣ ସାହି ବୋଲି କହିପାରିବେ ତ ସମସ୍ତେ ମିଶିକି ଆମେ ସେଠି ଭୋଜି କରୁ ସାଙ୍ଗ ହେଇକି ଖାଉ ଆଉ ବହୁତ ଖୁସି ଲାଗେ ଆଉ ଟିକେ ପାଖାପାଖି ସେଠି ଜାଗାରେ ଦୋଳି ଲାଗିଥାଏ। ଲୋକମାନେ ଯାଆନ୍ତି ମିଶନ୍ତି ର କରନ୍ତି ଝିଅମାନେ ଖେଳକୁଦ କରନ୍ତି ଟିକେ ବେଶ
ଆଜ୍ଞା ଆଜ୍ଞା ତ ରଜରେ ହି ସେ ଭୋଜି ହେ ହେଲେ ଦୋଳି ଖେଳ ସା କିନ୍ତୁ ମିଶିକି ହିଁ କଲେ ବହୁତ ମଜ
ହଁ ହଁ କାହିଁକି କହିଲେ ଆମେ ଦେଖନ୍ତୁ ଅନ୍ୟ ଦିନରେ ଆମେ ଥରେ ଯଦି କିଛି ଗୋଟେ ଖାଦ୍ୟ ବନାଉଛନ୍ତି ମାନେ ଖାଇବା ପାଇଁ ଆମେ ଏକାଠି ମାନେ ଏକୁଟିଆ ଖାଉଛେ ତ? ଘରର ପରିବାର ଯୋଉ ଆପଣ କହୁଛନ୍ତି ତିନି ଜଣ ପାଞ୍ଚ ଜଣ କିନ୍ତୁ ଯେମିତି ଆପଣ କୁହନ୍ତୁ ଗୋଟେ ଭୋ ଖାଇବାକୁ ଯାଆନ୍ତୁ ବା ଗୋଟେ ଦର୍ଶନୀୟ ସ୍ଥାନ ଯାଆନ୍ତୁ। ସେଠି ଯେମିତି ଅଧିକ ଲୋକ ହେଲେ ଟିକେ ଟିକ ଭଲ ଲାଗେ ସେମିତି ଧର ଗୋଟେ ଭୋ ଘାତ ହଉଛି ମାନେ ନିହାତି ଟିକେ ଅଧିକ ଲୋକ ଲୋକ ହେଲେ କଣ କି ମ ପୂ ଯା ହୁଏ କେମିତି ନାଚ ହଉ ଗୀତ ହଉ ସମସ୍ତ ସେ ଯାଙ୍କର ଯେମିତି ମତ ପରିବେଶ କରି କୁହନ୍ତୁ କିଏ ମାନେ କୁହନ୍ତିି ବ୍ୟାଙ୍କ ରୂପରେ ମଧ୍ୟ ଯୋଉ କବି ହଉ ବିଭିନ୍ନ ପ୍ରକାର ରୂପରେ ଲୋକ ଲୋକମାନେ ନିଜ ନିଜର ଜିନିଷ ଟାକୁ ପରିପ୍ରକାଶ କରିଥାନ୍ତି। ଯଉଟା କି ବହୁତ ଖୁସି ଲାଗେ ଆମକୁ ହେଲା କି ଆଉ ମ୍ୟାଡାମ ହ କୁହନ୍ତୁ।
ଆଉ ମ୍ୟାଡାମ ଆପଣ ଆଜି କଣ ବୁଲା ବୁଲିିକ ଆଉ ଗଲେଣି ନା ଯାଇନାହାନ୍ତି?
ନାଇଁ ଆଜ୍ଞା ମୋର ଟିକେ ମୋ ଭାଇର କାଲି ଆକ୍ସିଡେଣ୍ଟ ହେଇଯାଇଛି ତ ବାହାରେ ଭାଇ ଅଛି ତ ସେଥିପାଇଁ ମୋର ଟିକେ ଦୁଃଖ ଅଛି ଆଉ ସେଥିପାଇଁ ଟିକେ ବୁଲିବା ପାଇଁ କୁଆଡେ ଇଛା ହେଲାନି ନାଠା ଠାକୁରଙ୍କ ଦୟାରୁ ବେଶୀ କିଛି ହେଇନି ଏମାନେ ଜଣେ ଲୋକ କହିଲେ କି ଗୋଟେ ଟ୍ୟାଙ୍କର ବାଡେଇ ଦେଲା ଆଉ ଜଣେ ଲୋକ କହୁଥିଲେ କି ଫିଡ୍ସ୍ ମାରିଲା କିନ୍ତୁ ଫିଡ୍ସ୍ କେବେ ଭାଇରେ ନଥିଲା ସେଇଟା ଯୋଉଟା ବାତ କୁହନ୍ତୁ ଆପଣ। ନଥିଲା ତ ହଠାତ୍ ଏମତି ବାହାରିଲା ବୋଲି ଆମେ ତ ବାହାରେ ମାନେ ଭାଇ ର ଅଛି ଆମେ ତ ଦୂରରେ ଅଛୁ ନା ଗାଁରେ। ତ ସେଥିପାଇଁ ଟିକେ ମନ ଟା କଷ୍ଟ ରଜ ହେଲେ ମଧ୍ୟ ଭାଇ ଯେହେତୁ ମନ ତ ବହୁତ କଷ୍ଟ ହବ। ସେଥିପାଇଁ ଟିକେ ବୁଲାବୁଲି କରିବାକୁି ଟିକେ ଇ ହେଇନି ଆଉ।
କିଛି ନାହିଁ ଏଇ ବର୍ଷ ତ ସେମିତି ପିଠାପଣାରେ ଘରେ ହିଁ ଖାଇକି ଏନଜୟ କରିଦିଅନ୍ତୁ।
ହଁ ଏ ପିଠା ପଣା ହେଇଛି ତଥାପି ମନ ଟିକେ କଷ୍ଟ ଥିଲା ବୋଲି ସକାଳୁ ଟିକେ ଖାଇବା ପାଇଁ ମନ କଷ୍ଟ ହେଲା। ମାନେ ପିଠା କରିବା ପାଇଁ ବି ଇଚ୍ଛା ହେଲାନି। ଭାଇ ଯେହେତୁ ତାର ମାନେ କଣ କଇଲେ ଟିକେ ଡାଇବେଟିସ୍ ଅଛି ତ ଗୋଡ଼ ଅରା ଟିକେ ଖଣ୍ଡିଆ ଖାବାରେ ହେଇଯାଇଛି ମୁହଟା ଛେଚି ହେଇଯାଇଛି।
ଆଜ୍ଞା ଆଜ୍ଞା।
ତାପରେ ତାଙ୍କର ଯ ସାଙ୍ଗ ଥିଲେ ମାନେ ରୁମ ର ଯିଏ ସାଙ୍ଗ ଥିଲେ ସେ ଯାଇକି ଯ ପାଖରେ ତାଙ୍କର ଯୋଉ ଚିକିତ୍ସାଳୟ ଥିଲା ସେଠି ଯାଇକି ତାକୁ ଡା ଡକ୍ଟର ଙ୍କୁ ଦେଖେଇକି ଆଣିଲେ ଆଉ ରୁମ୍ ରେ ଦ ଦିନି ଡାକ୍ତର ତାକୁ ରେଷ୍ଟେ ନବା ପାଇଁ କହିଛନ୍ତି ହେଲା କିି ଏ